ହାଲୋ ଜୟ ଜଗନ୍ନାଥ୍।
ଜୟ ଜଗନ୍ନାଥ ଆପଣଙ୍କ ବୋଧେ ହ୍ଵାଟ୍ସପ୍ ରେ ମେସେଜ୍ ଯାଇଥିବ କି
ଆଜ୍ଞା କଣ ଆପଣଙ୍କ କଥା ଟି କଟିଗଲା।
ଆପଣଙ୍କର ମେସେଜ ଯାଇଥିବ ନା ଏବେ ଆପଣ ହ୍ୱାଟ୍ସଆପ ରେ ଦେଖନ୍ତୁ କିଛି ଗୋଟେ ମେସେଜ ଯାଇଛି ନା?
ଆଜ୍ଞା।
ଆଜ୍ଞା ତ ଏବେ ଆପଣଙ୍କୁ ନୂତନ ଟାସ୍କ ତ ମିଳିଯାଇଛି। ସେଇଟାକୁ ବସିକି ମାନେ ଚେଷ୍ଟା କରିବେ ଯେମିତି ଛଅ ତାରିଖ ଦିପହର ବାରଟା ଭିତରେ ଶେଷ କରିବା ପାଇଁ ଆଉ।
ଆ ଛଅ ତାରିଖ କଣ ଆଜ୍ଞା ପନ୍ଦର ମିନିଟରେ କାମ ସରିବ। କଣ ଛଅ ତାରିଖ କିଏ ଜଗୁଛି?
ପନ୍ଦର ମିନିଟରେ କିପରି କାମ ସରିଯିବ? ଗୋଟାଏ ଗୋଟା କୁ ଆପଣ ଯଦି ଗୋଟେ ମିନିଟ୍ ଟି ବି ଧରିବେ ତାହେଲେ ଟୋଟାଲି ରହୁଛି ତିନିଶହ ଟା ତେବେ ତିନିଶହ ମିନଟି ଆପଣଙ୍କୁ ଦବାକୁ ପଡିବ। କହିବାକୁ ଗଲେ ଗୋଟେ ଦିନରେ ତ ହେଇଯିବ। କିନ୍ତୁ ଯେହେତୁ ଆମର ଆପଣ ଜାଣିଛନ୍ତି ଆପଣଙ୍କର କେତେଟା କରିବାକୁ ପଡିବ। ଆପଣ ଜାଣିଛନ୍ତି।
ଆଜ୍ଞା।
ତ ଆପଣଙ୍କୁ ଯାହା ହେଲେବି ଛଅଶହରୁ ନଅଶହ ଟା କରିବାକୁ ପଡିବ। ତେଣୁ ଗୋଟେଦିନ ତ ନୁହେଁ ତିନି ଦିନ ଭିତରେ କିନ୍ତୁ ସାରିବାକୁ ଟିକେ ଚେଷ୍ଟା କରନ୍ତୁ ଆଉ।
ଆଜ୍ଞା ଆଜି ତ ଚାରି ତାରିଖ ହେଲା ତ ପହରଦିନ ସରିଯିବ ତ। ତ ଦେଖିବା କୁ ଚେଷ୍ଟା କରୁଛି ଆଉ।
ନାଁ ନାଁ ପହର ଦିନ ସରିବନି। ସେ କହିଛନ୍ତି କି ପହରଦିନ ଭିତରେ ସାରିବା ପାଇଁ। ପହରଦିନ ସରିବନି କିନ୍ତୁ ତାଙ୍କର କିଛି ଠିକ୍ ଠିକଣା ନାହିଁ। ସେମାନେ ଚାହିଁଲେ କାଟି ମଧ୍ୟ ଦେଇପାରନ୍ତି। ତେଣୁ ଆପଣ ଟ୍ରାଏ କରନ୍ତୁ ଯେମିତି ଭଲସେ ସାରିବା ପାଇଁ ଆଉ।
ଆଜ୍ଞା ଆଜ୍ଞା ମୁଁ ଆ ପରେ ହିଁ କାମରେ ଲାଗିଯିବି। ହଁ ଏବେ ସୁଭମ ସୁଭମ ବନ୍ଧୁ ହି ମତେ ଫୋନ କରିକି କହିଲେ କି ଆପଣଙ୍କ ସହିତ ଟିକେ ବାର୍ତ୍ତାଳାପ କରିବା ପାଇଁ।
ଓହୋ କାଇଁ ସିଏ କଣ ବ୍ୟସ୍ତ ଅଛନ୍ତି ନା କଣ ଆଜି?
ହଁ ବ୍ୟସ୍ତ ଅଛନ୍ତି। ତାଙ୍କର ସକାଳୁ ବର୍ଷା ହେଉଥିଲା ତ ତାଙ୍କର ବିଲରେ ପାଣି ଜମି ଯାଇଥିଲା। ତ ଏବେ ଯେହେତୁ ବର୍ଷାଟି ତାଙ୍କର ସେପଟେ କମି ଯାଇଛି ତ ସେ ଏବେ ବିଲ କାମରେ ବ୍ୟସ୍ତ ହୋଇଗଲେଣି ଆଉ।
ଓହୋ ଆପଣଙ୍କ ଟିକେ ମୁଁ କହିବି ଏଇ ଟିକେ ଆପ ପଣ ଟିକେ କୋଉଠି ଦୂରକୁ ଟିକେ ପଳେଇ ଆସନ୍ତୁ। କାରଣ ଆପଣଙ୍କର କଣ କହିଲେ ସେଠାରେ ମାନେ ଟିକେ ଶବ୍ଦ ହେଉଛି ତ ମତେ ଟିକେ ଭଲ ସେ ଭଲ ଲାଗୁନି।
ଆଚ୍ଛା ଆଚ୍ଛା। ଆଜ୍ଞା ଆଜ୍ଞା ହଁ ଆଚ୍ଛା।
ଚନ୍ତି ନା କଣ?
ନାଇଁ ନାଇଁ ଯେହେତୁ ଆଜି ବାବା ମୋ ବାପାଙ୍କର ଟିକେ ଦେହ ଅସୁସ୍ଥ ରହିଅଛି ତ ସିଏ ଟିକେ ତ ବସି ବିଶ୍ରାମ ନଉଛନ୍ତି ବିଶ୍ରାମ ତାଙ୍କୁ କହିଲେ ନ ସରେ ଫୋନ ଟାକୁ ବସି ଟିପୁଛନ୍ତି।
ଓହୋ ଦେହ କଣ ହେଇଛି କି ଏମିତି?
ହଁ ସେଇ ଜ ଟିକେ ଥଣ୍ଡା ହୋଇଯାଇଛି ତ ଉଁ ଶରୀର ଟିକେ ବିନ୍ଧା ଛିଟକା ହଉଛି ଆଉ।
ଓହୋ ଏଇ ବର୍ଷା ପାଗରେ ବୋଧେ ଏ ସବୁ କିଛି ଅସୁବିଧା ସମ୍ମୁଖୀନ ହେଉଛନ୍ତି ବୋଧେ ମଉସା ଆଉ
ଆଜ୍ଞା ଡେଲି ଟିକେ ଓଦାଓଦି ହେଇଯାଉଛନ୍ତି। ସେଥିପାଇଁ ଏମିତି ଅସୁବିଧା ହୋଉଚି ଆଉ।
ଓହୋ ତାଙ୍କୁ ଟିକେ ରେନିକୋଟ ଟିକେ ସବୁ କିଛି କଣ ଦେଇଦିଅନ୍ତୁ।
ରେନିକଟ ତ ଅଛି କିନ୍ତୁ ତଥାପି ଟିକେ ମ ଓଦା ହେଇଯାଉଛନ୍ତି ତ ସେଥିପାଇଁ ହେଇଛି।
ଓହୋ ସେଥି ବୋଧେ କିଛି ନାହିଁ ସେ ଠିକ୍ ହେଇଯିବ।
ଆଜ୍ଞା ଆଜ୍ଞା ଆଜ୍ଞା ଔଷଧ ସେବନ ତ କରୁଛନ୍ତି ଠିକ୍ ହେଇଯିବେ। ଓଉ ଛାଡନ୍ତୁ ଆପଣ କଣ ସକାଳୁ ଭୋଜନ କରିଛନ୍ତି କୁହନ୍ତୁ?
ସକାଳୁ ଆଜି କେତେ ଦିନ ହେଲା ଚୁଡା ଖାଇନଥିଲି ତେଣୁ ବୋଉ ମତେ ଆଜି ଚୁଡା କଦଳୀ ଦେଲେ କହିଲେ କି ଚୁଡା ତୁ ଡେରିରେ ଉଠୁଚୁ ତୁ ଚୁଡ଼ା ଖା ଆଜି।
ଆଜ୍ଞା ଆଜ୍ଞା ଜଲ୍ଦି ଉଠିଥିଲେ ଆପଣ କଣ କରିକି ଦେଇଥାନ୍ତେ।
ଜଲ୍ଦି ଉଠି ଯେ ସେଇ ଚୂଡା ହିଁ କରିକି ଦେଇଥାନ୍ତେ ମୁଁ ଜାଣିଚି। ତେଣୁ ମୁଁ ସେଇ ଡେରିରେ ଜାଣି ଶୁଣି ଉଠୁଥିଲି ଆଉ।
ଆଚ୍ଛା ଆଚ୍ଛା ବେଶ ଭଲ ବା।
ଆଉ ଆପଣଙ୍କର ପ କଣ ଆଉ କହିବ କଥା ହେଇ ହେଇ କେତେ କଥା ହେଲୁଣି ଯେ ଆଉ କିଛି କଥା ହେବା ପାଇଁ ଆଉ କିଛି ବାର୍ତ୍ତାଳାପ ପାଇଁ କିଛି ମିଳୁ ହିଁ ନାହିଁ ଆଉ।
ଆଜ୍ଞା ଆଜ୍ଞା ତତ କିନ୍ତୁ ଗୋଟେରେ ଜିନଷ ଏଇଥିରେ ମତେ ଲାଭ ମିଳିଲା ଯେ ମ ସଂସ୍କାରିକ ହେଇଗଲି ଏଇଥିରୁ।
କଣ କହିଲି ସଂସ୍କାରୀ?
ସଂସ୍କାରିକ ହେଇଗଲି ମାନେ ଏଥିର ସବୁବେଳେ ଆଜ୍ଞା ଜୟ ଜଗନ୍ନାଥ କେମିତି ଅଛନ୍ତି। ଭଲ ଅଛନ୍ତି ଏମିତି ଏମିତି ଲଗେଇକି। ମୁଁ ବହୁତ ସଂସ୍କାରୀକ ହେଇଗଲିଣି ଯାହା ସହିତ ବାର୍ତ୍ତାଳାପ ବି ମୁଁ କରୁଛି ଏମିତି ୱାର୍ଡ ସବୁ ପାଟରୁ ବାହାରୁଚି।
ଯା ହଉ ତେବେ ତ ବେଶ ଭଲ କଥା। ଏସବୁ ଅଭ୍ୟାସ ପରିଣତ ହବା ପାଇଁ ବହୁତ ବହୁତ ଭଲ କଥା କିଛି ଖରାପ କଥା ତ ନୁହେଁ।
ଆଜ୍ଞା ଆମେ ସେୟା ତ ହେଉଚି।
ଆଉ ଆଜି ତ ଭାବୁଥିଲେ ଆଜି ଯିବା ବୋଲି କଣ ଟିକେ ଭିଡିଓ କରିବା ବୋଲି ଦେଖିଲାକୁ ପୁଣି ତ ବର୍ଷା ତ ଛାଡିବାକୁ ନାଁ ଗନ୍ଧ ଦେଉ ନାହିଁ।
ହେଲାଣି ସକାଳୁ ତ ଲାଗିଛି ଭାବୁଛି ସ-ସନ୍ଧ୍ୟା ବେଳକୁ କିଛି ହବ ନାହିଁ ଯେହେତୁ ସକାଳୁ ଆଜି ଏତେ ପାଚିଲାଣି ତ ଭାବୁଛି ସନ୍ଧ୍ୟା ବେଳକୁ ନ ହଉ।
ସେଇୟା ଯଦି ସନ୍ଧ୍ୟାରେ ଟିକେ ନ ହୁଅନ୍ତା ତେବେ ଆମ ପାଇଁ ଟିକେ ଭଲ ହୁଅନ୍ତା। ହେଲେ ଦେଖାଯାଉ କଣ ହଉଛି କଣ ନାହିଁ।
ଆଜ୍ଞା ଆଜ୍ଞା ଆପଣ ଇଣ୍ଟରନେଟ ମାଧ୍ୟମରେ ମତେ ଯୋଉ ଦିଅନ୍ତି। ପଠେଇ ପଠେଇଥିଲେ ସେଇଟା ବି ମତେ ବହୁତ ଭଲ ଲାଗିଲା ତ ସେଇଟା କରିଲେ ବି ବହୁତ ଭଲ ହେବ ବୋଲି ମୁଁ ଆଶା କରୁଛି।
ନିଶ୍ଚୟ କିନ୍ତୁ ତାଙ୍କ ଭଳି ଡି-ଡି-ଡିଟୋ ଆମେ ସେୟା କରିବା ନାହିଁ। କାରଣ ମତେ ଟିକେ ଇଚ୍ଛା କି ତାଙ୍କର ଭଳିଆ କରିବ, କିନ୍ତୁ ତାଙ୍କଠୁ ଟିକେ ଅଲଗା ତେଣୁ ଆମେ ନିଜେ ଟିକେ। କଣ କହିଲା ଆମେ ନିଜେ ଟିକେ କିଛି ଅଲଗା କରିବା।
ଆଜ୍ଞା କିଛି ନାହିଁ ସେ ଭିତରେ ଆମେ ଆଲୋଚନା କରିଦବା।
ଆଉ ଆପଣଙ୍କର କଣ କହୁନାହାନ୍ତି କେମିତି କଣ ଭଲ ହୁଅନ୍ତା। କିଛି କାହାଣୀ ଯଦି ତିଆରି କରିପାରନ୍ତେ।
ଭଲ ଅ ଆଉ କଣ ସେମିତି କିଛି ମୁଁ ଭାବି ନାହିଁ। ପାଇଁ ମୁଁ ଚେଷ୍ଟା କରୁଛି ଭାବିବାକୁ ମୁଁ ବୋଲି ସେମିତି କିଛି ନୂଆ ଭିଡ଼ିଓ ବିଷୟରେ ତ ମୁଁ ଭାବି ନାହିଁ। ଏଇତ କାମରେ ଲାଗି ରହୁଛି। ତ ଭାବିୟାକୁ ସମୟ ମିଳୁନାହିଁ।
ଟିକେ ଭାବନ୍ତୁ କାରଣ ମୁଁ ମଧ୍ୟ କିଛିଟା ଭାବିଛି କିନ୍ତୁ ତାକୁ ଆକ୍ଷରିକ ରୂପରେ ତାକୁ ଲେଖି ନାହିଁ ମୁଁ ତେଣୁ ମୁଁ ଭାବୁଥିଲି କି ଟିକେ ତାକୁ ଆଖରିକ ରୂପ ଦେବି। କିନ୍ତୁ ତା ସହିତ ଆଉ ଦିଇ ତିନ ଜଣ ସହିତ ମୁଁ କଥା ହେଇ କରେ ଯେପରି ଆପଣ ହେଲା ଯଦି କଥା ହୋଇକିରି ଟିକେ ଭଲ ସେ କରନ୍ତି। ଭଲ କାହାଣୀଟି ମଧ୍ୟ ପ୍ରସ୍ତୁତ ହେଇଯାଆନ୍ତା ଏବଂ ଆମର ସମ୍ପୂର୍ଣ୍ଣ ମଧ୍ୟ ହେଇଯାନ୍ତା ସବୁ କାମ ଭଲରେ।
ଆଜ୍ଞା ଆଜ୍ଞା ବେଷ୍ଟି କଥା କହିଲ ମତେ। ତାହେଲେ ମୁଁ ନିଶ୍ଚୟ ଚେଷ୍ଟା କରିବି କିଛି ନୂଆ କିଛି ଭାବିବା ପାଇଁ।
ଆପଣଙ୍କର କଣ କହୁନାହାନ୍ତି ଯୋଉ ଆମେ ମୁଁ ଭାବଥିଲି ଗୋଟେ ମନ୍ଦିର ଉପରୁ ଗୋଟେ କାହାୀ କିଛି ମାନେ ଆରମ୍ଭ କଲେ ଭଲ ହୁଅନ୍ତା।
ଆଜ୍ଞା ଆଜ୍ଞା ମୁଁ କଣ ଶୁଣିଥିଲି ଆମର ୟୁବରାଜ ବନ୍ଧୁଙ୍କ ଠାରୁ। ସେ ଯିଏ ଯୋଉ ଆମର କହୁଥିଲେ ଯ ଲଡ ପ୍ରଧାନ ମଣ୍ଡପ ଟି ଅଛି। ତା ପାଖରେ ଗୋଟେ କଣ ମନ୍ଦିରଟି ଖୋଳା ହେଇଛି ବୋଲି ଯୋଉଟା ନୂଆ ମନ୍ଦିରଟି ବାହାରିଛି ବୋଲି। ହ
ହଁ ହଁ ଯୋଉ ଲଟ ପର୍ଜନ କଲେ ଯୋଉଟା ସେଲଫ ପଣ୍ଟ ଯୋଉ ଆମର ଅଛି ଯୋଉଠି। ଲିଙ୍ଗରାଜ ମନ୍ଦିର ପାଖରେ ଯୋଉ ସବୁ ଫଟୋ ଉଠାନ୍ତି ଯାଇ ଉପର ଟେରିସ୍ ପାଖରେ ଯାଇ।
ଆଜ୍ଞା ଆଜ୍ଞା ଆପଣ ଦେଖିଥିଲି।
ଆଜ୍ଞା ସେଇ ତାରି ସାମ୍ନାରେ ଗୋଟେ ମନ୍ଦିର ଟା ଖୋଳା ହଉଛି ସେଠି ମନ୍ଦିର ଟେ ବାହାରୁଛି। ସେଇଠୁ ହିଁ ଆଉ ଗୋଟେ ନୂତନ ମନ୍ଦିର ନିର୍ମାଣ ହୋଇପାରେ।
ଆଜ୍ଞ ଆଜ୍ଞା।
ଆପଣ କେବେ ଦେଖିନାହାନ୍ତି ବୋଧହୁଏ?
ନା କେବେ ତ ମୁଁ ଦେଖି ନାହିଁ। ଲଡ ପର୍ଜନ୍ ମଣ୍ଡପଟି ମଧ୍ୟ କହୁଛନ୍ତି ସେଇଟା ବି ମୁଁ କେବେ ଦେଖି ନାହିଁ ଯାଇବି ନାହିଁ ସେଠି।
କଣ କହିଲେ ମତେ ଶୁଭିଲାନି ଆପଣ ଟା ଭଲ
ହ୍ୟାଲୋ ସୁଭାଯାଉଛି ଏବେ
ହଁ ହଁ ଶୁଭୁଛି କୁହନ୍ତୁ।
ମୁଁ କହିଲି କି ମା ସେ ଲର୍କଚନ ମଣ୍ଡପଟି ମଧ୍ୟ ମୁଁ ଦେଖି ନାହିଁ ସେଠି କେବେ ଯାଇବି ନାହିଁ।
ଆପଣ କେବେ ମଧ୍ୟ ଯାଇନାହାନ୍ତି ଭୁବନେଶ୍ୱର ଏତେ ଦିନ ରହିଲା ପରେ ମଧ୍ୟ
ନା ମୁଁ କହିବାକୁ ଗଲେ କେବେ ଯାଇନାହିଁ ମ ଭିତରେ ଯାଇକି ଆସିଲିଣି ବସ ସେଇ ଜାଗାକୁଏ ଜାଣି କେମିତି ମୁଁ ସେ ଜାଗାଟିକୁ ଛାଡି ଦଉଛି ଯିବା ପାଇଁ ଚେଷ୍ଟା କରି ଯେମିତିଲେ ସେ ଜାଗା ଟକୁ ଟିକେ ବୁଲେଇକି ଆସିବି।
ଓହୋ ସେ ଜାଗା ଟା କେବଳ କାହା ପାଇଁ କହିଲେ ମାନେ ଆମ ମାନଙ୍କ ପାଇଁ ତ ନୁହଁ। କାରଣ ଆମେ ଯେହେତୁ ମନ୍ଦିର ଭିତରକୁ ଯାଇକରି ବୁଲି ପାରି ଆସୁଛୁ। ତେଣୁ ସେଟା ଆମ ପାଇଁ ତ ନୁହେଁ ସେଟା ହଉ ଯୋଉାନ ମନ୍ଦିର ଭିତରେଁ ଯାହାଉ ପ୍ରବେଶ ନାହିଁ। ସେଇମାନେେ କେବଳ ଯାଇପାରନ୍ତି ତ ସେଠି କଣ କହିଲ ମାନେ। ଆପଣ ଯାଇକି ଦେଖି ଦେଖିିତ ପାରିବେ। ମାନେ ମନ୍ଦିର ଭିତକୁ କେମି ଦେଖାଯାଏ ସେଟା ଖାଲି ଆପଣ ବାହାରୁ ଉପରୁ ଦେଖିବେ ଆଉ
ଆଚ୍ଛା ଆଚ୍ଛା ତବେ ବେଶ ଭଲ କଥା ଯଦି କେବେ ମନ୍ଦିର ଭିତରେ ନ ଯାଇପାରେ ସେଇଠି ଛିଡାକି ଦେଖିଦେବି ଆଉ। ମୁଣ୍ଡିଆ ବି ମଧ୍ୟ ସେଇଠୁ ମାରିଦେବି।
ନିଶ୍ଚୟ ନିଶ୍ଚୟ ସେଇଥିପାଇଁ ତ ସେ ମ ମାନେ ମଣ୍ଡପ ତିଆରିଇଥିଲା ଆପଣ ଜାଣିଛନ୍ତି ସେଇଟା କଣ ପାଇଁ ତିଆରିଇଥିଲା?
ନାଇଁ ଆଜ୍ଞା ଟିକେ କହିଦେଲେ ଭଲମୁ ଅବଗତ ହେଇଯାଇଥାନ୍ତି।
ମୁଁ ଭିଡିଓ କରିଥିଲି ଆପଣ ବୋଧ ହୁଏ ଦେଖିନାହାନ୍ତି?
ଦେଖିଥିଲି ବାକି ଟିକେ ଭୁଲି ଯାଇଛି ଆପଣଙ୍କ ମୁଖରୁ ଟିକେ ଏବେ କହିଦେଲେ ମନେ ରହିଯିବ।
ଓହୋ ଲଡ କରଜନ ସେତେବେଳେ ଆମର ଯୋଉ ମାନେ ଭାରତରଟା କଣ ବୋଧେ ମୋର ମୋର ବି ମନ ଠିକ ସେ ମନେ ନାହିଁ ବୋଧେ ରାଷ୍ଟ୍ରପତି କି କଣ ଥିଲେ ନା କଣ। କାରଣ ସେ ସମୟରେ ସେ ଯେହେତୁ ମାନେ ହିନ୍ଦୁ ନଥିଲେ ତେଣୁ ସେଠି ତାଙ୍କୁ ପ୍ରବେଶ ନଥିଲା। ଲିଙ୍ଗରାଜ ମନ୍ଦିରରେ ତେଣୁ ସେ କଣ କରିଥିଲେ ନା ତାଙ୍କ ପାଇଁ ତାଙ୍କ ପାଇଁ ମନ୍ଦିରକୁ ଦେଖିବା ବ ଟିକେ ଇଚ୍ଛୁକ କରିଥିଲେ ସେଥିପାଇଁ ସେ ସେଠାରେ ଗୋଟେ ମାନେ ମଣ୍ଡପ ମଣ୍ଡପ ନାଁ ଗୋଟେ ମାନେ ଏମିତି ସେ ଜାଗାଟା ତିଆରି କରିଥିଲେ। ଯୋଉଠୁ ସେ ଠିଆ ହେଇକରି ସମ୍ପୂର୍ଣ୍ଣ ମନ୍ଦିରକୁ ଦେଖିପାରିବେ ଆଉ। ତେଣୁ ତାଙ୍କରି ନାଁ ଅନୁସାରେ ସେ ମଣ୍ଡପର ନାଁ ଲଡ କରଜନ ମଣ୍ଡପ ରଖାହେଲା। ଯେମିତି ଆପଣ ଜାଣିଥିବେ ଯୋଉ ଶ୍ରୀମନ୍ଦିରର ବାହାରେ ଯେମିତି ପତିତ ପବନ ଯୋଉ ପତିତ ପବନ ଯେମିତି ରଖା ହେଇଥାନ୍ତି ଜଗନ୍ନାଥଙ୍କର ଗୋଟେ ରଖାହିଥାଏ ଯେ ସେତିକି ଆଜ୍ଞା ତ ତାଙ୍କରି ଭଳି ଇଏ ମଧ୍ୟ ଗୋଟେ କାହାଣୀ ଲିଙ୍ଗରାଜଙ୍କର ଆଉ
ଆଚ୍ଛା ଆଛା ବେଶ ବଢିଆ କଥା ଆପଣ ଖବରଟି ପାଇଛନ୍ତି ମୁଁ ତ ସେ ଭିତରେ ବିଲକୁଲ ଅବଗତ ନଥିଲି। ଏହା ମତେ ଜଣେଇଲେ ବହୁତ ଖୁସି ଲାଗିଲା।
ଏବଂ ସେଠି ଆହୁରି କେତେ ଚି ମାନେ ଜିନିଷ ଅଛି ଲିଙ୍ଗରାଜ ମନ୍ଦିରର ପାଖାପାଖି ଆହୁରି ବହୁତ ସାରା ଜିନିଷ ଯୋଉଟା କି ଆପଣ ଦେଖି ନାହାନ୍ତି। ମୁଁ ମତେ ଦେଖି ନାହିଁ କିନ୍ତୁ ଗୋଟେ ଗୋଟେ ଏବେ ମୁଁ ମୋର ଯାଇକରି ସବୁଥରୁ ଦେଖି ଦେଖିକି ଯାଇକି ମାନେ ଅନ ମାନେ ସେଠାରେ ଅନୁଭବ କରୁଛି ସେଠାରେ ବହୁତ ସାରା ଏମିତି ଜିନଷ ଯୋଉଟା କି ଆପଣ କେବେ ଦେଖିକ ନଥିବେ କେବେ ଆଉ ସେଠି ଗୋଟେ ଅଛି ଯେମିତି ପାତାଳକୁ ଯିବା ପାଇଁ ରାସ୍ତା ମଧ୍ୟ ଗୋଟେ ରଖା ହେଇଛି। ଏବଂ ଆଉ ଅଛି ଗୋଟେ କଣ କହିଲେ ଆମର ଯୋଉ ଯୋଉଠି ସେ ଗାଧାନ୍ତି ବିଷ୍ଣୁ ଯୋଉଟେ ଗାଧାନ୍ତି ସେଇଟା ମଧ୍ୟ ଅଛି ଆଉ ସେଠି ହଜାର ଟା ଶିବଲିଙ୍ଗ ମଧ୍ୟ ଅଛି ମାନେ ଛୋଟ ଛୋଟ ଶିବଲିଙ୍ଗକୁ ମିଶିକରି ହଜାର ଟି ଶିବଲିଙ୍ଗ ଅଛି। ଆଉ ସେ ହଜାର ଶିବଲିଙ୍ଗର ରାଜ ହେଉଛନ୍ତି ଆମ ଶ୍ରୀଲିଙ୍ଗରାଜ।
ଚାଲ ଯିବା। ଆଚ୍ଛା ବେଶ ଭଲ କଥା ଟିକେ କହିଲ ମୋତେ ମୁଁ ତ କଉ ଜାଣିବିନ ନଥିଲି। ବହୁତ ଧନ୍ୟବାଦ ଆପଣ ମତେ ଏ ବିଷୟରେ ଅବଗତ କରାଇଲେ ଆଉ ନିଶ୍ଚୟ ଆମେ ମିଶିକି ସେଇ ଜାଗା ଗୁ ଟିକ ଟିକେ ଭ୍ରମଣ କରିବା ମୁଁ ତ ଯାଇନି ସେ ଠିକ ଏବେ ଟିକେ ଯିବା। ଆଉ ବହୁତ କିଛି ଜିନିଷ ଆପଣ ବି ମତେ ଟିକେ ଅବଗତ କରେଇଦେବେ।
ନିଶ୍ଚୟ ଆଉ ସେଠାରେ ମଧ୍ୟ ବିଷ୍ଣୁଙ୍କର ମଧ୍ୟ ମାନେ ଯୋଉ ଲିଙ୍ଗରାଜ ମନ୍ଦିରର ଭିତରେ ମଧ୍ୟ ଗୋଟେ ଶିବଙ୍କ ମନ୍ଦିର ଆଉ ବିଷ୍ଣୁଙ୍କ ମନ୍ଦିର ପାଖାପାଖି ଅଛି କାହିଁକି ନା ଆପଣ ଜାଣିଥିବେ କି ଯେମିତି କିି ବିଷ୍ଣୁ ବିଷ୍ଣୁ ହଉଛନ୍ତି ପରମଆତ୍ମା ଆଉ ଆମର ମାନେ ଶ୍ରୀଲିିଙ୍ଗରାଜ ବା ମହାଦେବ ହଉଚନ୍ତି ଏଇ ସତ ସ୍ଵୟଂ ସମୟ ତେଣୁ ଏ ଭଗବାନ ଆଉ ସମୟ ମିଶିକରି ସେଠାରେ ଅଛନ୍ତି।
ଆଜ୍ଞା ଆଜ୍ଞା। ତ ଯେହେତୁ ଆମର ସମୟର ପରିଶମାନ୍ତି କଟିଗଲାଣି ତ ଆମେ ଆଗାମୀ କଲରେ କଥାହବା ଆଉ
ଆଚ୍ଛା ହ ଠିକ୍ ଅଛି ଆପଣ ତେବେ ଯାଆନ୍ତୁ ଜୟ ଜଗନ୍ନାଥ।